ହ୍ୟାଲୋ।
ହଁ।
କଣ କରୁଛନ୍ତି।
କଣ ଏବେ ଚୁଲି ଲିପିକି ଆସି ରୁମ୍ ରେ ବଇଲି ଆଉ।
ହଁ ହଁ ଆପଣଙ୍କ ସିଆଡେ ବର୍ଷା ହଉଛି?
ହଁ ବର୍ଷା ତ ହଉଛି ସେଥିଲାଗି ପ୍ରୋବ୍ଲେମ ଲାଗି କଟି କଟି ଯାଉଛି ଦେଖୁନାହାନ୍ତି।
ହଁ ହଁ ବର୍ଷା ତ ହଉଛି ଆଉ ନେଟୱାର୍କ ପ୍ରୋବ୍ଲେମ ପାଇଁ କଟି ଯାଉଥିବ ଆଉ।
ହୁଁ
କଣ ଖାଏ କଣ ମୁଁ? ଏଇ ବସିଛି ଆଉ ବର୍ଷା ପାଗ ବସିବା କଥା ଆଉ ବର୍ଷା ପାଗରେ ନିଦ ବି ହଉନି।
ହୁଁ, ହୁଁ ଆଉ ଆଜି ରୋଷେଇ କଣ କରିଥିଲେ?
ଆଜି ଆମର ଖେଚୁଡି ଆଉ ଡାଲମା।
ଆପଣଙ୍କ କୁଆଡେ କଣ ଖିଚୁଡି ଖାଆନ୍ତି କି କଣ?
ନା ନା ଖେଚୁଡି ନୁହଁ ଆଜି ବ ବ ଭାତ ଖାଆନ୍ତି ଉଷୁନା ଭାତ। ଆଜି ଟିକେ ବର୍ଷା ପାଗ ତ ସେଥିପାଇଁ ଖେଚୁଡି ଟା ଟିକେ ସୁବିଧା କରିଦେଲୁ ଆଉ।
ହୁଁ କେମିତି ଖେଚିଡି ବନେଇଲେ ଟିକେ କୁହନ୍ତୁ?
ଖେଚୁଡି ଟା ମୁଁ ଏ ମସଲା ବାଲା ଖେଚୁଡ଼ି ଟେ କଲି। ଗାଜର, କୋବି, ଫୁଲକୋବି, ଆଉ ଆଳୁ। ଡିମସି ସେଇ ଚାରିଟା ପରିବା କାଟିଦେଲି ଆଉ ତାକୁ କୁକରରେ ପ୍ରେସର କୁକରରେ ମୁଁ କରେ। ତେଲ ପକେଇକି ଟିକେ ଜିରା ପକେଇଦେଲି
ହୁଁ
ତାପରେ ପିଆଜ ପକେଇଦେଲି। ଏ ସବୁ ଅଦା ରସୁଣ ଟିକେ ଛେଚିକି ପକେଇଦେଲି। ତାପରେ ସେ ତାକୁ ମାନେ ଟିକେ ହାଲକା ମସଲା ଲଙ୍କା ପାଉଡର କଣ ଜିରା ତାପରେ ସେ ପରିବା ପରିବା ଯୋଉ ଥିଲା ଯୋଉ କୋବି, ଆଳୁ ଗାଜର ସେ ପରିବା ତା ଦେହରେ ପକେଇକି ଟିକେ ଭାଜିଲି ତା ସାଙ୍ଗରେ। ଟମାଟର ପକେଇବି।
ଉଁ ହୁଁ।
ହ୍ୟାଲୋ ହଁ। ଟମାଟର ପକେଇକି ଟିକେ ଭାଜିଲି ତାପରେ ଯୋଉ ଅରୁଆ ଚାଉଳ ଯୋଉ ବାସୁମତୀ ଚାଉଳ ଥିବ ସେ ଚାଉଳ ଆଉ ଇଏ ମୁଗଡାଲି।
ତାକୁ ରଖିଥିଲି। ତାକୁ ଧୋଇକି ତା ଧିଏରେ ପକେଇଦେଲି ସେଇ ଯୋଉ ପରିବା ଯୋଉ ଥିଲା ନା।
ତା ଦେହେରେ ପ ପକେଇଦେଲି। ତାପରେ ଟ ଅଳ୍ପ ଲୁଣ ଯୋଉ ତା ଯେତେ ପକେଇ ରୋଷେଇଟା କଲି। ତା ମାପରେ ଲୁଣ ହଁ ସ୍ୱାଦ ଅନୁସାରେ ଲୁଣ ପକେଇଦେଲି। ତାପରେ ଟିକେ ଚିନି, ତେଜ ପତ୍ର ତାକୁ ଟିକେ ପକେଇଦେଲି ପକ୍ ପକେଇ ତାକୁ ବି ଟିକେ ଭାଜିଲି। ଭାଜିକି କି ପାଣି ଦେଇଦେଲି। ଆଉ ଯେତିକି ମାନେ ମାପିକି ପାଣି ଦବା କଥା ଚାଉଳ ମୁଗ ଡାଲି ଯେତିକି ସେଇ ହିସାବରେ ମାପିକି ପାଣି ଦେଇଦେଲି। ତାପରେ ସିଟି ହେଲା ଦିଟା ତିନିଟା ସିଟି ମତେ ଟିକେ ପାଣିଆ ପାଣିଆ ମାନେ ଖେଚୁଡ୍ ଟା ଭଲ ଲାଗେ।
ଉଁ ହୁଁ।
ଏଇ ମାପିକି ପାଣି ଦେଇଦେଇକି ସିଟି ହେଇଗଲା। ହେଇଗଲା ଖେଚୁଡି ଆଉ। ଏଁ ଆଁ ଉ ଆପଣ କଣ କରନ୍ତି? ଆଜି ରୋଷେଇ କଣ କରିଥିଲେ?
ହୁଁ କରା ହେଇଥିଲା ଆମର କଲରା ଭଜା, ଛୁଇଁ ଆଳୁ ମସଲା ଦେଇକି। ହଁ।
ହଁ ହଁ ସୋରିଷ ମସଲା ଦେଇକି ହଁ ହଁ ହଁ।
ତ ତରକାରୀ।
ହଁ, ହଁ। ଆପଣ ଫୁଣି ଛୁଇଁ, ଆଳୁ ତରକାରୀ ଯୋଉ କରନ୍ତି ମସଲା ଦେଇକି ସୋରିଷ ମସଲା। ଆ ସେ ମାନେ ଛୁଇଁ, ଆଳୁ ଖାଲି ଝୋଳ କରନ୍ତି ନା ଏମିତି ଆଉ ପରିବା ପକେଇକି ତା ସାଙ୍ଗରେ କରନ୍ତି।
ହଁ ଛୁଇଁ, ଆଳୁରେ ପିଆଜ ଫାଳ କରିକିନା ମାନେ ଦଇ ଫାଳ କରିକିନା ପକଉ। ତାପରେ ଜହ୍ନି ହେରିକା ବି ଥିଲେ ପକେଇ ଦଉ।
ହଁ ହଁ ହଁ ତାକୁ କଣ ଏକା ସାଙ୍ଗରେ ଆପଣ କେମିତି କରନ୍ତି ତାକୁ?
ଫାଷ୍ଟ୍ ପିଆଜ, ତେଲ ଗରମ କରିକି ସେଥିରେ ସୋରିଷ ଫୁଟାହବ। ସୋରିଷ ଫୁଟାଇଲା ପରେ ଆଡୁ ପିଆଜ ପିଆଜ ର ଆଡୁ
ହଁ, ହଁ, ହଁ, ହଁ।
ତାପରେ ହେଡୁ ମସଲା ଦେଇକି କଷୁ କଷିକି ହେଡୁ ଟମାଟର ପକଉ। ହୁଁ ବାଟି ବି ଦଉ ଟମାଟୋ ଆମେ କଣ ପାଇଁ ନା ଆମେ ଲ ଲଙ୍କଗୁଣ୍ଡ ହରକା ୟୁଜ୍ କରୁନି। ଆମେ କଞ୍ଚାଲଙ୍କା ନାଇଁ କଞ୍ଚା ଲଙ୍କା ୟୁଜ୍ କରୁ। ମାନେ ବାହାର ଲଙ୍କାଗୁଣ୍ଡ ଖାଇଲେ ଦେହ ଖରାପ ହଉଛି।
ହଁ, ହଁ, ହଁ, ହଁ ଆଉ କଞ୍ଚାଲଙ୍କା କଣ ବାଟି ଦିଅନ୍ତି ସେ ମସ୍ ସଲାରେ ହଁ, ହଁ, ହଁ।
ଆପଣ ଯେତିକି ରାଗ ଅନୁସାରେ ଦୁଇଟା, ତିନିଟା ଲଙ୍କା ଏମିତି ଦେଇଦଉ।
ହଁ, ହଁ।
ପେରାଖୁ ପଶିକି ଟମାଟର ଏଇ ବାଟି ଦଉ ଟିକେ କଲର୍ ହବା ପାଇଁ। ତରକାରୀର କ ତାପରେ ହାଡୁ ମସଲା ବା ମାନେ ଗନ୍ଧ ଗଲା ପରେ ହାଡ଼ୋ ପାଣି ଦେଇକି ପାଣି ଫୁଟିଗଲେ ସେଥିରେ ଛୁଇଁ, ଆଳୁ ହଁ ଏଇ ଜହ୍ନି କାଟିଥିଲେ ଜହ୍ନି ପକାଉ। ଆଉ ଯଦି ପିଆଜ ପକାଉ ଟିକେ ହେ ପାଣି ଟା ମରି ଆସିଲା ବସ୍ କି। ଏଁ ପିଆଜ ଡା ପକାଉ।
ହଁ, ହଁ। ମାନେ ଆପଣ ଆଗେ ମସଲା କଷିକି ପକେଇ ବେ ରୋଷେଇ ଟା କରିଦିଅନ୍ତି ଛୁଇଁ ଟା ନାଁ?
ହଁ ଆମେ ସେମ୍ ସବୁବେଳେ ସେମିତି ଆମକୁ ଏମିତି ଏ ଏକା ବେଳେ ଦେଲେ ସେମିତି ଶାଶୁ କୁହନ୍ତି କର ହେଲେ ଆମକୁ ସେ ଇଟା ଭଲ ଲାଗେନି।
ହଁ ହଁ ନା ଆମ ଏପଟରେ ଆମେ ଛୁଇଁ ତରକାରୀ କରୁ ବୁଝିଲେ ଅଁ ବା ଛୁଇଁ ଆଉ ଆଳୁ, ବାଇଗଣ, ଆ ସାରୁ ସେଇ ଆକୁ ଉଁ ମାନେ ସୋରିଷ ମସଲା।
ହୁଁ।
ଏ ବଡି ବି ପକଉ। ସୋରିଷ ମସଲା ଏଇ ଅଦା ର ଅଦା ନୁହଁ ରସୁଣ ପିଆଜ, ସୋରିଷ, ଜିରା, ଶୁଖିଲା ଲଙ୍କା ସେଆକୁ ଆମେ ବାଟିଦଉ। ହଁ ବାଟିିକ କି ଫାଷ୍ଟ୍ ତେଲ ପକେଇକି ଆଉ ଆଳୁ ଟିକେ ଭାଜି ଦଉ। ତାପରେ ସୋରିଷ ମସଲା ଯୋଉ ବାଟିକି ରଖା ଯାଇଥିଲା ତାକୁ ସେଇ ମାସ ପକେଇ ଦଉ ସେ ଆଳୁ ଦିହରେ। ସେ ଟିକେ ମାନେ ଫୁଟି ଆସିଲେ ଏ ଫୁଟି ଆସିଲେ ଟିକେ ପାଣି ଦେଇଦଉ ପାଣି ଟିକେ ଦେଇଦଉ ବେଶୀ କରିକି ମାନେ ପରିବା ଟା ସିଯିବ ନା। ପାଣି ଟିକେ ଭଲରେ ଦେଇଦଉ ତାପରେ ଫୁ ଟିଲେ ଯୋଉ ସଜନା ଛୁଇଁ ଥିବ ଆଉ ବାଇଗଣ ହୁଁ ଆଉ ବ ସେଇଆକୁ ପକେଇ ଦଉ।
ଉଁ ହୁଁ।
ସିଏ ସିଝିଗଲେ ସଜନା ଛୁଇଁ ଆଉ ବାଇଗଣ ହେରିକା ସିଜି ଗଲେ ତାପରେ ବଢ଼ି ବି ଯୋଉ ପ ପକେଇ ପାରିବେ ବଢି ଅଲଗା ଭାଜିକି ସେଇଥିରେ ପକେଇଦେବେ ସେ ସିଝି ଗଲେ ଆଉ ଗୋଟେ ଜାଗାରେ ଭାଆର କରିକି ଆମେ ରଖିଦଉ ତା ଏ ବନିବ ପାଞ୍ଚୁ ଫୁଟଣ ଯୋଉ ଅଛି ନା?
ହଁ।
ପଞ୍ଚ ଫୁଟଣ ତେଲ ଟିକେ ପକେଇକି ପଞ୍ଚ କୁଣ୍ଡରେ ଫେରେ ଆଉ ଥରେ ଫୁଟେଇ ଦଉ।
ଓ ହୋ ଏମିତିରେ କଣ କି ହଁ ତାପରେ ହେ ଟା ହେଲା ଡବଲ ନା ନା ସେଇ ଭାଇ ଆମେ କରୁନି।
ବଲ ହଁ ସେଠି ଡବଲ ମାନେ କାମ।
ଆମେ ମ ବଡି ତରକାରୀ କରୁ ପାଣି କଖାରୁ ଯୋଉ ଅଛି ବଡି ସେଇଟାକୁ ଆମେ ତର କାରି କରୁ।
ହଁ ହଁ ପାଣି କଖାରୁ ବଢି ଆପଣ କେମିତି କରନ୍ତି?
ଫାଷ୍ଟେ ବଡିକୁ ଭାଜି ଦବୁ।
ହଁ ମାନେ ଗୋ ଗୋଟା ବଡି ନା ମାନେ ତାକୁ ଭାଙ୍ଗିକି ଭାଜୁଛନ୍ତି ଆପ
ନାଇଁ ନାଇଁ ଗୋଟା।
ହଁ ହଁ।
ଗୋଟା ବଡ଼ିଟାକୁ ଭାଜି ଦେବ ତାପରେ ଆଳୁ ବାଇଗଣ କାଟି ଦେଇଥିବ ଖାଲି ଆଳୁ ବାଇଗଣ ସେଥିରେ ପଡ଼ିବ ତାପରେ ହିଆଡ଼ୁ ତେଲ ଗରମ ହେଲା ପରେ ସୋରିଷ ସେଥିରେ ଫୁଟେଇ ହେଟୁ ପିଆଜ ଫୁଟେଇବ। ତାପରେ ମସଲା ଯୋଉ ଫେଡା ରସୁଣ। ଲଙ୍କା ବାଟି ଦେଇ ଦବ ତାପରେ ସେ ତାକୁ କଷିକି ହେଟା ଟମାଟର ବାଟିକି ପକେଇ ଦେଉ। ତାପରେ ସେଡୁ ମସଲା କଷି ହେଲା ପରେ ସେଡୁ ଆଳୁ କୁ ବାଇଗଣ ପକାଇ ଦେବୁ ହେଟୁ ହେରାକୁ ଟିକେ କଷିଗଲା ପରେ ହେଇଠୁ ବଡି ପକଉ ତାପରେ ହେରାକୁ ଟିକେ କଷିଦେଲା ପରେୁ ପାଣି ପଛରେ ଦଉ ଯାହା ଫଳ କି ବଡି ଟା ଫୁଲିବ ଭିତରକୁ ବି
ଭିତରକୁ ଫୁଲିଲେ ପାଣି ଟା ଭିତରକୁ ପଶିବ ବଢି ଭିତରକୁ ଆଉ।
ଆଉ ଲୁଣ ସ୍ୱାଦ ଅନୁସାରେ ଆଉ।
ହଁ ହଁ। ଆପଣ ଭଲ ଏକାତରେ ବଘାରିକି ଚଢେଇ ଦଉଛନ୍ତି ସେ ବି ତା ଟେଷ୍ଟ ବି ଭଲ।
ହଁ ସେମିତିରେ କସିକି ଟିକେ ପକେଇ ଦଉ
ହଁ ହଁ ହଁ ତାର ବି ଟେଷ୍ଟ ଭଲ। ଆଉ ଜଣେ ଜଣେ ପାଣି କଖାରୁ ରୋଷେଇ କରନ୍ତି ମାନେ ମ ମିସ ସେଇ ଦେଇକି ମାନେ ସୋରିଷ ମସଲା ଯେଉଁ ପାଣି କଖାରୁରେ ପୁରା ଗୋଳେଇ ଦେଇକି ତାକୁ କଷିକି ମାନେ ପାଣି କଖାରୁ ରାଇ କରନ୍ତି ଯେମିତି ନା।
ନାଇଁ ସେମିତି ଆମେ କରୁନି। ହୁଁ
ହଁ ହଁ।
ସେଇ କଲେ କଣ କି ମାନେ ମସଲା କ ଧଡା ହୁଏ।
ହଁ ହଁ ସେଠି ମସଲା ମସଲା ଲାଗେ ଆଉ ସୋରିଷ ମସଲାଟା ଗନ୍ଧଟା ରହିଯାଏ ଆଉ
ଆଉ ଆପଣଙ୍କର ପିଲାପିଲି କେତେଟି?
ହ୍ୟାଲୋ ମୋ କଥା ଶୁଭୁଛି ଆପଣଙ୍କୁ? ପୁଅ ଗୋଟେ ଝିଅ ଗୋଟେ ଆପଣଙ୍କର ଝିଅ ବଡ ନା ପୁଅ ବଡ? ପୁଅ ବଡ ଝିଅ ବଡ ପୁଅ ଛୋଟ ନା। ହଁ ହଁ ଆପଣଙ୍କର ପୁଅ ଛୋଟ ହଁ ହଁ ହଁ। କେତେ ବର୍ଷ ଝିଅକୁୁ କେତେ ବର୍ଷ?
ଝିଅକୁ ପାଞ୍ଚ ଚାଲୁଛି ଏଇ ଅଗଷ୍ଟ ଆଡ଼ୁ ଛଅ ଚାଲିବ।
ହଁ ପୁଅ ଛୋଟ ପିଲା ବୋଧେ ପୁଅ ନା।
ହଁ ପୁଅ ଏବେ ଚଉଦ ମାସ ହେଇଛି।
ହଁ ହଁ ହଁ। ଅ ଚଉଦ ମାସ ହେଇଛି ଛୋଟ ପିଲା ପୁଅ ଏବେ କଣ କରୁଛନ୍ତି ଆପଣଙ୍କର?
ଯାଇଛନ୍ତି ଜଣଙ୍କ ଘରକୁ ଏବେ ତା ପାଇଁ ଖାଇବା ବନେଇବି ହେଡ଼ୁ ଖାଇବା ବନେଇକି ଖୁଆଇବି ତାପରେ ଖେଳିବ ଆଉ।
ହଁ ପୁଅ ଆପଣଙ୍କ ଗାଧୁଆ ବେଳେ ଖୁଇକି ଶୋଇ ଦଉଛନ୍ତି ନା ମାନେ ପୁଅ ଶଉନାହାନ୍ତି।
ନାଇଁ ଗାଧୋଇ ସାରିଲେ ଖୋଇକିନା ଶୋହେ ତାକୁ ଶୋଇଉଟିକିନା ଆରୁ ତା ପରେ ମୁଁ ଯାଏଁ ଖାଏ ଆଉ।
ଓହୋ ଛୋଟ ପିଲା ନା ଆଉ କଣ ନେଇକି ଖାଇହବ ସେ ସମ୍
ନାଇଁ ଶାଶୁ ଶଶୁର ରଖନ୍ତି ଶାଶୁ ଯା
ଆପଣଙ୍କ ଘରେ ଅଛନ୍ତି ଶାଶୁ ଶଶୁର ଯା ଆଉ କିଏ କିଏ ଅଛନ୍ତି ସମସ୍ତେ?
ଯା ଦେଡ଼ଶୁର ମୋ ସ୍ୱାମୀ ତାପରେ ଯେପା ଅଛନ୍ତି।
ହଁ ହଁ ସମସ୍ତେ ଅଛନ୍ତି ନା ହଁ। ଆଉ ଆପଣ ପୁରୀ ଯିବେନି ରଥଯାତ୍ରା ତ ଆସୁଛି ନା।
ନାଇଁ ନାଇଁ ଛୋଟ ଛୁଆ ଧରିି କୁଆଡେ ଯାଇପାରିବିନି।
ହଁ ଛୁଆ ଟିକେ ବଡ ହେଲେ ଯିବେ ଆଉ ଏବେ ପୁରୀରେ ତ ବହୁତ ଭିଡ ନା ହଁ। ଆପଣଙ୍କ ଘରଟା କୋଉଠି?
ତ ଅନୁଗୁଳୁ।
ଅନଗୁଳୁ
ଅ ହୋ ହଁ ହଁ ମାନେ ଅନ୍ ଆମର କେନ୍ଦ୍ରାପଡା। ଅନୁଗୁଳୁ କଣ ଆମର ଆପଣଙ୍କର ଶାଶୁ ଘର ନା ବାପା ଘର?
ଓହୋ ମାନେ ସେ ଅନୁଗୁଳର ପାଖାପାଖି ବୋଧେ ନା?
ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।